ହଁ
ହଁ ତମେ ଏ ବି କଣ କରୁଥିଲ କି
ସବୁ ମାଇକି ଖାଇକି ରାଜୁଛି ଆଉ ଏଠି ଆମର ଯୋଉ ମନ୍ଦିର ଗୋଟେ ଲକ୍ଷ୍ମୀ ନାରାୟଣ ମନ୍ଦିର ହେଇଥିଲା ସେଇଠି ଆମର ପୂଜା ପାଠ ହଉଛି ମୁଁ ସେକି ଯିବି ବୋଲି ବାହାରୁଛି ଆଉ
ଓହୋ ତାହେଲେ ତୁମ ଆଡ଼େ ମନ୍ଦିର ଫନ୍ଦିର ପଚିଶଟା ହେଉଛି ଆମ ଆଡ଼େ ବି ସେମିତି ଗୋଟେ ମନ୍ଦିର ପଚିଶଟା ହେବ ବୋଲି କାମ ଆକ୍ଚୁଆଲି ସରିନି ଭଲସେ ତ ତ ସେଥିପାଇଁ ମନ୍ଦିରଟା ଆମର ପଚିଶଟା ହେଇନି ଆମର ଅକ୍ଷ ତୃତୀୟକୁ ପଚିଶଟା ହେବାର ଥିଲା ଆଉ ହେଇପାରିଲାଣିି। ଟିକେ ମନ୍ଦିରର କାମଟା ଭଲସେ କଲର୍ ଫଲର୍ ହେଇନଥିଲା ଆଉ ତମରଟ ସେଇଟା କି ମନ୍ଦିର ଯେଉଁ ପଚିଷ୍ଟା ହେଉଛି?
ମୋର ସେ ଲକ୍ଷ୍ମୀନାାରଣ ମନ୍ଦିର ହଉଛି ମାନେ ମନ୍ଦିର ଗଟା ସରିଗଲା ମନ୍ଦିର ଟା ମାନେ ତମେ ଦେଖିଲା ଭଳିଆ ଗୋଟେ ମନ୍ଦିର ହେଇଛି ମାନେ ତାର ଯୋଉ ଚତୁଃପାର୍ଶ ଯୋଉ ହେଇଛି ବଗିଚା ପ ର ଆଉ ତ ସାର୍ ପୁରୁଣିଆ କରିବି ଯେମତି ସବୁ ହଁ ଗୋଟେ ଘାସ ସବୁ ଲାଗିଛି ତମେ ଯେମିତି ଗୋଡ ଟା ପକେଇଦ ମାନେ ସ୍ତ୍ରୀ ଭଳିଆ ତମ ଗୋଡ ଗଦିବ ମାନେ ଏତେ ସୁନ୍ଦର ହେଇଛି ସେ ଜାଗା ଟା ଆଉ ବହୁତ ବଢିଆ ହେଇଛି ମାନେ ଏବେ ଏବେ ମାନେ ମନ୍ଦିର ଯେବେଠାରୁ ମାନେ ଷ୍ଟାର୍ଟ କଲେ ତା ପୂର୍ବରୁ ସବୁ ଗଛ ଲଗେଇବା ଆରମ୍ଭ କରି ଯେମି ଗଛ ଦେଖିବା କେତେ ବଗିଚା ଭଳିଆ ଗଛ ହେଇଛି କେତେ ମାନେ ମାନେ ଛୋଟ ଛୋଟ ଗଛ ଆମ୍ବ ସବୁ ଦେଖିବ ଚାଖଡ ତଳୁକୁ ସବୁ ଅଛି ଆଉ କେତେ ପ୍ରକାର ସ ଗଛ କେତେ ଦିକ ଫୁଲ କେତେ ପ୍ରକାର ଫୁଲ ଗଛ ଲଗେଇ ସବୁ ଏଇା ପ୍ଲାଷ୍ଟିକ ଛୁଆ ନା କଣ ସବୁ ଛୁଆ ହେଇଛି କୁଣ୍ଡରେ କିନ୍ତୁ ପ୍ରକୃତରେ ସେଟା ହଉଛି ଫୁଲ ଗା ଆଉ ପ୍ଲାଷ୍ଟିକ ଜିନିଷ କିଛି ନାହିଁ ଆଉ ମନ୍ଦିର ଟା ଏତେ ସୁନ୍ଦର ହେଇଛନ୍ତି ଆଉ ଲକ୍ଷ୍ମୀ ନାରାୟଣ ଯେମିତି ସାକ୍ଷାତରେ ଠିଆ ହେଇଛନ୍ତି ସେମିତି ଏତେ ସୁନ୍ଦର ହେଇଛି ଆଉ ଏତେ ମାନ କାଡୁ କାଡୁ ସବୁ ଲୋକ ଖାଲି ଆସିଛନ୍ତି ଭଟା ଲୋକ ଆଉ ଏବେ ମୁଁ ଫୋନ କରିଥିଲ। ତମେ ଆସିବ ଟିକେ ବୁଲିକି ଟିକେ ଦେଖିକି ମୁ ବି ଆଉ କା ବି ହେଲାନି ମୋ ବି ଅଲଗା କାମ ଥିଲା ମୁଁ ସେୁଆଡେ ପଳେଇଥିଲି। ନଥିଲି ନହେଲେ ମୁ ଫୋନ ଫନ୍ କରିଥାନ୍ତି ଆଉ କ ଘରକୁ ମୁଁ ଏବେ ଆବେ ଆସିଛି ଆଉ
ଆମର ବି ଆସଛ ଗାଁ ରେ ଗୋଟେ ଆମର ଜଗନ୍ନାଥ ମନ୍ଦିର ତ ଅଛି କିନ୍ତୁ ଗୋଟେ ଏତେ ମାନେ କଣ କହିଲ ବଡ଼ ଆକାରରେ ନାହିଁ ତ ସେ ମନ୍ଦିରଟାକୁ ଆମର ନୂଆ କରି ଗୋଟେ ବହୁତ ବଡ଼ ଆକାରରେ କରୁଛନ୍ତି ଆଉ ଆଗରୁ ତ ଏତେ ମାନେ ଆମର ମାନେ ଡେଭଲପ୍ ହେଇପାରୁନଥିଲା ଏବେ ଟିକେ ସରକାର ଚେଞ୍ଜ ହେଲାଠୁ ଟିକେ ଆମର ଡେଭଲପ୍ ହେଇପାରୁଛି ମାନେ ମନ୍ଦିର ପାଇଁ ନୂଆ ବିଲ୍ ଫିଲ୍ ସବୁ ଆସି ହେଇଛି ପାସ୍ ହେଇଛି ସେ କାମ ବି ଆରମ୍ଭ ହୋଇଯାଇଛି। ମାନେ ଜଗନ୍ନାଥ ମନ୍ଦିରଙ୍କର ପା ପାଖାପାଖି ମାନେ ଆଚୁଲି କହିବାକୁ ଗଲେ କୋଡିଏ ଫୁଟ୍ ଖଣ୍ଟେ କାମ ଚାଲି ଲେଣି। ମାନେ ସାଇଟ୍ ର ହେ ମନ୍ଦିର କାମ ହେଇଗଲାଣି। ଆଉ ବେଶୀ କିଛି କାମ ନାହିଁ। ତାପରେ ସେ ସାଇଟ୍ ରେ ବି ଆମର ଗୋଟେ ଯୋଉ ଲକ୍ଷ୍ମୀ ଖାଲି ଲକ୍ଷ୍ମୀଙ୍କର ଗୋଟେ ମନ୍ଦିର ବି ହଉଛି। ଆଉ ସେ ମନ୍ଦିର ପୁରା ପୁରିବି ଫିନିଶ ହେଇଯାଇଛି ସେଇଟା ବି ମାନେ ସରିବ ଉ ମାନେ ଖାଲି କଣ ସରିବ ବୁଲ କ ସେଟା ଖାଲି କଲର ଫଲର ଟିକେ କାମ ବାକି ଅଛି ନହେଲେ ଆଉ ସବୁ ସେ ମନ୍ଦିରର କାମଟା ହେଇଯାଇଛି। ଏମିତି ଆମ ଗାଁ ମନ୍ଦିର ତ ବହୁତ କିୁ ମାନେ ପାଖାପାଖି ଆମ ଗାଁରେ ସବୁ ଠାକୁର ମାନେ ଦେବାଦେବୀଙ୍କର ମନ୍ଦିର ଅଛି ପ୍ରାୟ ଅନ୍ୟ ଗାଁରେ କୋଉଠି ଥିବ ଆଉ ସବୁ ଠାକୁରଙ୍କର ମନ୍ଦିର ଥିବ ନଥିବ ନାଇଁ କିନ୍ତୁ ଆମ ଗାଁରେ ଶିବ ଠାକୁର ହେଉ କି ଜଗନ୍ନାଥ ହଉ କି ହନୁମାନ ହଉ ଏମିତି ବହୁତ ଠାକୁରଙ୍କର ସବୁ ମନ୍ଦିର ଆମ ଗାଁରେ ଅଛି ତାପରେ ଶନି ମନ୍ଦିର ହଉ ଆଉ ହଁ ଅ ମାନେ ଆଉ ହନୁମାନ ମନ୍ଦିର ବି ଆମ ଘର ପାଖାପାଖି ଅଛି। ମାନେ ବହୁତ ଭଲ ଲାଗେ ଯାହୋଉ ଆମ ଗାଁ ଛୋ ଛୋଟିଆ ଗାଁ ଟେ ହେଲେ ବି ଆମ ଗାଁରେ ସବୁ ଦେବାଦେବୀଙ୍କର ମାନେ ମନ୍ଦିର ଅଛି ଆଉ ଅନ୍ୟ ଅନ୍ୟ ଗାଁରେ ବି ବହୁତ ବଡ଼ ମନ୍ଦିର ଥିବ କିନ୍ତୁ ସବୁ ଠାକୁରଙ୍କର ମନ୍ଦିର ନ ଥିବ। ତ ସେଇଟା ଟିକେ ଆମ ଗାଁରେ ଭଲ ଫା ଏମିତି ଅଛି ସବୁ ଲୋକଙ୍କ ପାଇଁ ଆଉ ଆମ ଗାଁରେ ବି ମାନେ ଗାଁ ପାଖରେ ଆଉ ଗୋଟେ ବୁଦ୍ଧେଶ୍ଵର ବୋଲି ଗୋଟେ ମନ୍ଦିର ଅଛି। ସେଇଟା ଶିବଙ୍କର ବହୁତ ବଡ଼ ମନ୍ଦିର। ଆଉ ସେଇଠି ବି ମାନେ ଯା ଜାଗର ଫାଗର ଟାଇମ୍ କି କାର୍ତ୍ତିକ ପୂର୍ଣ୍ଣିମାରେ ବହୁତ ଭିଡ଼ ହୁଏ ମାନେ ଏତେ ରସ ହୁଏ ତୁମେ ଦର୍ଶନ କରିବାକୁ ହେଲେ ତୁମକୁ ମାନେ ଚାରି ରୁ ପାଞ୍ଚ ଘଣ୍ଟା ସମୟ ଲାଗିବ ମାନେ ସେଇ ଲାଇନ୍ ରେ ଖାଲି ଛିଡ଼ା ହେବା ପାଇଁ। ସେଇଥିପାଇଁ ମାନେ ଏତ ମାନେ ଠା ଠାକୁରଙ୍କର ବି ବହୁତ ମହାତ୍ମ୍ୟ ଅଛି ଆଉ ସବୁଆଡେ ବି ଲୋକ ସେଇଠିକି ଆସ ରୁହନ୍ତି ମାନେ ଦର୍ଶନ କରିବା ପାଇଁ ବହୁତ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି ଯେମିତି ଆମର ଧବଳେଶ୍ୱର ହଉ କି ଲିଙ୍ଗରାଜ ଯେମିତି ନାଁ ଅଛି ଆମର ବି ସେଠି ସେ ଠାକୁରଙ୍କର ବହୁତ ନାଁ ଅଛି ଆଉ ପାଖରେ ବି ଯେଉଁ କପିଳାସ ବୋଲି ତମେ ତ ଜାଣିଥିବ ସେଇ ମନ୍ଦିର ବି ସେମିତି ଯେଉଁ ପାହାଡ଼ ଉପରେ ସେଇଠି ବି ସେମିତି ଶିବ ଠାକୁର ଅଛ ଥାଆନ୍ତି ସେଇଠି ତ ବହୁତ ମାନେ ଓଡ଼ିଶାରୁ ମାନେ ବହୁତ ଜିଲ୍ଲାରୁ ବହୁତ ଆଡ଼ୁ ଲୋକ ସବୁ ଆସନ୍ତି ମାନେ ଦର୍ଶନ କରାଇବେ ଏମିତିକି ଗୋଟେ ଗୋଟିେ ଦିନ ପୂର୍ବରୁ ବି ଲୋକମାନେ ସବୁ ଆସନ୍ତି ଗାଡ଼ି ଫାଟରେ ଆସିକି ସେଇଠି ସବୁ ରୁହନ୍ତି ଇ ମାନେ ଗେଷ୍ଟ ହାଉସ୍ ଥାଏ। କି ହୋଟେଲ୍ ମାନଙ୍କରେ ସବୁ ରୁମ୍ ବୁକ୍ କରିକି ଲୋକମାନେ ରୁହନ୍ତି। ତା ପରଦିନ ସକାଳୁ ସବୁ ଦର୍ଶନ କରିକି ଆସନ୍ତି ଆଉ ଲୋକମାନେ ବି ବହୁତ ଖୁସି ହୁଅନ୍ତି ଯେହେତୁ ଗୋଟେ ମାନେ ବହୁତ ଜଙ୍ଗଲ ଏରିଆ ଜଙ୍ଗଲ ପୁରା ଉପରେ ଯାଇକି କପିଳା ଆସୁ ମାନେ ସେ ଯୋଉ ଠାକୁର ଆଉ ନର୍ମାଲି ଆମେ ଗାଡି ଯିବାକୁ ହେଲେ ମନେ ଆମକୁ ଯୋଉ ବାଙ୍କର ଯୋଉ ଥାଏ ବାର ବାଙ୍କ ସେଇଥିରେ ଆମେ ଦେଇକି ଯାଉ। ନ ନାଇଁ ଆମେ ପାହାଚ ଚଢିକି ଯାଉ ସେଥିରେ ତେରଶହ ବାଉନ ଟା ପାହାଚ ଥାଏ। ଆଉ ସେ ପାହାଚ ଦେଇକି ଆମେ ଆମେ ତ ମୁଁ ଯୋଉ ଦି ତିନି ଥର ଯାଇଛି ମୁଁ କହିଲି ସବୁବେଳେ ପାହ ଚଢିକି ଯାଏ ଆଉ ମୁଁ କେ ବାରଙ୍କ ଯାଇି ଆଉ ଆସିଲା ବଳେ ବାର ମାଙ୍କରେ ଆସେ ଏମତି ମୁଁ କରେ ଆଉ ତମର ପାଖାପାଖି ଆଉ କଣ ମନ୍ଦିର ସବୁ ଅଛି?
ର ମନ୍ଦିର ଅଛି ଶୁଣ ଆମର ରାଗୁଜିବ ପାଇଁ ଅଛନ୍ତି ସେ ଏମିତି ଠାକୁର ସେ ହଉଛି ତାଙ୍କ ନାଁ ରାଗୁସ ରାଗୁ ପାଇଁ ଯ ଭାଇଥିଲେ ଦ ଦିଟା ଜାଗାରେ ମାନେ ପାଖାପାଖି ହୁଏଁ ମାନେ ସେ ଗୋଟେ ଜାଗା ଟିକେ ଦୂର ଆଉ ଗୋଟେ ଜାଗା ପ ଏଠି ଗୋଟେ ପର୍ବ ହୁଏ ସେଠି ଗୋଟେ ଟାଇମରେ ପର୍ବ ପଡ଼େ ସେଟା ପଣା ସଂକ୍ରାନ୍ତିରେ ସେ ପର୍ବଟା ହୁଏ ରାଗୁ ଯିବ ସେ ଘର ଏ ହଉଛି ସେଠି ଗୋଟେ ବିରାଟ ବଡ ଅଛି ନଦୀଟ ସେ ନଦୀରେ ସେ ଠାକୁର ଥାଆନ୍ତି ସେ ପୋଖରୀରେ ମାନେ ନଦୀ ତ ନୁହେଁ ପୋଖରୀ ବିରାଟ ବଡ ପୋଖରୀ ଅଛି ସେ ପୋଖରୀ ମଝିରେ ଗୋଟେ ବଡ ସ୍ତମ୍ଭ ହଉଛି ପୋତା ହେଇଥାଏ ସେଠି ଠାକୁର ସେ ମଝିରେ ଥାଆନ୍ତି ସେ ଯୋଉ ଟାଇମ ହେଇଯିବ ଯେତେବେଳେ ଉ ଯା ପାଇଁ ଟାଇମ୍ ବିଯିବ ହ୍ୟାଲୋ ହୁ ସେତେବେଳେ ପୂଜା ଟାଇମ ଳେ ସେଇଯୁ ଟାଇମ ସେତେବେଳେ ବ୍ରାହ୍ମଣ ବ୍ରାହ୍ମଣ ଯାଇଛି ରାତି ତିନିଟାରୁ ସେଠି ବ୍ରାହ୍ମଣ ଆଉ ଦେହୁରି ସବୁ ପୂଜା ପାଠ କରିକି ସେ ପାଣିରୁ ଠାକୁରଙ୍କୁ ଆଣିଥାନ୍ତି। ଆଣିକି ତାଙ୍କୁ ପୂଜା ସେଠି ପୂଜା କରନ୍ତି ଏତେ ଲୋକ କହ ଆଉ ଶିଳ କତରୁ ସୋଫା କତରୁ ସୋଫା କତରୁ ସଫ ସଫ ମାନେ ଯାହା ଖୋଜିବ ପିତତଳ ବାସନ କତରୁ ସବୁ ଜିନିଷ ଭରପୁରଛନ୍ତି ମାନେ ଯେତେ ତମେ ଜିନିଷ ଆଣିପାରିବ ହେଲା। ଆଉ ଏତେ ଭିଡ କହୁଛନ୍ତି ଯେ ଏତେ ଲୋକ ହଛନ୍ତି ଆଉ ସେ ହଉଛି କହିବାକୁ ନାଁ ମାନେ କହିବ ପରିସ ପକେଇଦେଲେ ତଳେ ପଡିବନି ଏତେ ପ୍ରବଳ ହେ ବନ୍ଧୁ ବାନ୍ଧବ ଯେ କହିବ କାହା ଘରେ ବନ୍ଧୁ ନାହିଁ ବୋଲି ଜଣେ ବନ୍ଧୁ କହିବ ଯା ଜଣଙ୍କା ଘ ଚାରି ଜଣ ପାଞ୍ଚ ଜଣ ନେଖା ବନ୍ଧୁ ମାନେ ଭେଦା ଆଉ ଆମର ସେଠି ଦିନରେ ଏଇ ଆମର ସାରି ଦିଅନ୍ତି ରାତିରେ ଚୁଲି ଟୋଟାଲି ଲାଗେନି ଯିଏ ବନ୍ଧୁ ଆସନ୍ତୁ ଯାହା କରନ୍ତୁ ରାତିରେ ଟୋଟାଲି ଚୁଲି ଲାଗେନି ଦିନରୁ ଆମର ସେଟାକୁ କୁହନ୍ତି ଅରାନ୍ଧିଆ ଦିନରୁ ରୋଷେଇ ବାସ ସରେ ଆଉ ରାତି ହେଲେ ଆମେ ସବୁ ଯାଉ ବୁଲି ବୁଲି ଯିଏ ଯାହା ସେଇ ଯଉ ଯାତ୍ରାରୁୁ ଯାହା ଆଣିବା କଥା ରାତି ଯାତ୍ର ରେ ଆମର ସବୁ ରେଟ ସେଠି କମ ଥାଏ ସବୁ ଜିନିଷ ଆଣିବା ପାଇଁ ଆଉ ଏବେ ତ ଯାଇଥିଲେ ମୋ ବୋଉ ଗୋଟେ ଶିଳ କିଣିକି ଆଣିଛି ଆଉ ମାନେ ସେ ଯୋଉ ଚାଇଁ ବସା ଶିଳ ସେ ଏବେ ତ ଲୋ ସବୁ ଗ୍ରାଇନଡର ରେ ବାଟୁଛନ୍ତି ଆଉ ଶିଳର ବ୍ୟବହାର କରୁନାହାନ୍ତି କିନ୍ତୁ ଏତେ ଶିଳ ଥରେ ତମେ ଦିଥର ବାଟ ବାଟି ଦେବ ସେ ପ୍ଲେନ୍ ପୁରା ହେଇଯିବ ହମ ସବୁ ଜିନିଷ ସବୁ ପ୍ରକାର ଜିନିଷ ମିଳେ ଆଉ ଯିଏ ବନ୍ଧୁବାନ୍ଧବ ମୋ ମାଉସି ଘରିକା ଫୋନ୍ କରନ୍ତି ଆଉ ତମେ ଯାତ୍ରାରୁ ମତେ ଗୋଟେ ଫେସା କିଣିଦବୁ ନା ସେ ଯୋଉ ଜିନିଷ ଟା ଯଦି ନଥିବ କହିବ ଯାତ୍ରା ସବୁ ଜିନିଷ ଯାହା ଖୋଜିବ ତାହା ପାଇବ କିନ୍ତୁ ମେନ୍ କଥା ହେଲା ରେଟ ଟିକେ କମ ଥାଏ ଆମ ଯାତ୍ରାରେ ଆଉ ସବୁଆଡେ ରେଟ ମାର୍କେଟ୍ ଗଲେ ସବୁ ରେଟ୍ ଅଧିକ ଥାଏ କିନ୍ତୁ ଆମର ଯାତ୍ରାରେ ସବୁ ଅନେଇଥାନ୍ତି ଯାତ୍ରାର ଜିନିଷ କିଣିବା ପାଇଁ।
ହୁଁ ହୁଁ ହଁ ହଁ ମୁଁ ତ ଭାବୁଛି ଏବେ ଯିବି ବୋଲି ଆଉ ମୁଁ ଜାଣିନି ଯେ ଯାତ୍ରାରେ ଏତେ ଶସ୍ତା ରହେ ମୁଁ ଆକ୍ଚୁଆଲି ଭାବେ କଣ କହିଲ ଯାତ୍ରା ମାନଙ୍କରେ ମାନେ ଫାଷ୍ଟ ଫାଷ୍ଟ ମୁଁ କେତେଟା ଯାତ୍ରା ଯାଇଛି ମାନେ ବହୁତ ରେଟ୍ କରନ୍ତି ଆଉ ଟିକେ ଯେତେବେଳେ ଯାତ୍ରା ଭାଙ୍ଗି ଆସିବ କି ଲାଷ୍ଟ ବେଳେ ଟାଇମ୍ ହେବ ଟିକେ କମ୍ ରେଟ୍ କରନ୍ତି ଆଉ ତମେ ଯେମିତି କହୁଛ ତମ ଆଡେ ତାହେଲେ ଭାବୁଛି ଯାତ୍ରାଟା ବହୁତ ଜିନିଷ ପତ୍ର ଟିକେ ଶସ୍ତା ପଡ଼େ ଅବଶ୍ୟ ଗୋଟେ ଗୋଟେ ଯାତ୍ରାରେ ଯେ ବାଲିଯାତ୍ରା ହେଉ କି ଆଉ ଗୋଟେ ଥାଏ କେତ୍ରାପାଳରେ ଗୋଟେ ବଡ଼ ଯାତ୍ରା ହୁଏ ସେମିତି କୁଶଳେଶ୍ବର ଯାତ୍ରା ହେଉ ଏମିତି ଏଇ ଯାତ୍ରାମାନଙ୍କେ ମୁଁ ଜାଣିଛି ଟିକେ କମ୍ ରେଟ୍ ଏ ଜିନିଷ ମିଳେ ନହେଲେ ଆମର ତ ଏଇ ପାଖରେ ଗୋଟେ ଯାତ୍ରା ହୁଏ ଯେଉଁ ବୁଦ୍ଧେଶ୍ୱର ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଆଡକୁ ଆଉ ସେ ଏଠି ମାନେ ଏତେ ରେଟ୍ ମାନେ ମାନେ ତମେ କିଛି ଜିନିଷ ହାତ ମାରିପାରିବନି ମୁଁ ସେଇଥିପାଇଁ କୌଣସି ଯାତ୍ରାକୁ ଯିବାକୁ ଭଲପାଏନି ବହୁତ ରେଟ୍ ବୋଲି ଆଉ ତମେ ଯେହେତୁ କହୁଛ ତମ ଯାତ୍ରା ମାନକରେ ଏତେ କମ ରେଟ୍ ତାହାଲେ ମୁଁ ନିଶ୍ଚୟ ଯିବି ବୋଲି ଭାବୁଛି ଆଉ ତମର ବି ସେ ପାଖାପାଖି କି ଗୋଟେ ସରୋବର ବୋଲି ସେଇଟା ବି ଗୋଟେ ସେମିତି ପଡ଼େ ମୁଁ ଶୁଣିଛି ତାର ନା ସେ ଯାତ୍ରାଟା ବି ବହୁତ ବଡ଼ ଯାତ୍ରା ମାନେ ଲୋକମାନେ କୁ କୁହନ୍ତି ଆମର ବି ଏଇଠୁ ବହୁତ ଲୋକ ସବୁ ଯାଆ ନ୍ତି
ହଁ ତାପରେ ବର୍ତ୍ତମାନ ସରୋବର କଣ କହିଲେ ବର୍ତ୍ତମାନ ସରବର ଏମିତି ହେଇଛି ବର୍ତ୍ତମାନ ସରୋବର ତମେ ହଉଛି ଦେଖିବ ଚିହ୍ନି ହବନି ଆଉ ଏତେ ଯା-ଯାହା କୁହନ୍ତି ସରୋବର ସେ ସରୋବର ଏମିତି କରିଦେଇଛନ୍ତି ପାର୍ ହ ଯେ ଆଉ ବସିବ ଅଲଗା ଦିନରେ ବି ଗଲେ ମାନେ ଯୋଉ ଉଁ ସରୋବର ନୂଆ ପଡିଥିଲା ଟାଇମରେ ଗଲେ ବି ଆଉ ତମେ ଦେଖିବ ଗୋଟେ ଗୋଟେ ଏତେ ସୁନ୍ଦର ଜାଗା ଆସିବାକୁ ଇଚ୍ଛା ହବନି ସବୁ ଗଛ ସବୁ କେତେ ସାଇଜ ରେ କଟା ହେଇଛି ଗଛ ସବୁ ସେଠି ଧୋଳିିକି ଲାଗିଛି ଆ ପାର୍କ ହେଇଯାଇଛି ଫୁଲ ଗଛ ସବୁ ହେଇଛି ବସିବା ପାଇଁ ଜାଗା ଜାଗାରେ ସବୁ ଚେୟାର ହେଇଛି ଆଉ ଛତା ବି ସବୁ ଟଙ୍ଗା ହେଇଛି ସେଠି ହଉଛି କୋଉଥିଲେ। ଅଛି ଆଗରୁ ବହିରେ ଭୀମ ସେଠି ଲୁ ଲୁଚିଥିଲେ ବୋଲି ସେଠି ଗୁପ୍ତ ଗଙ୍ଗାରେ ଗୁପ୍ତ ଗଙ୍ଗା ଅଛି ସେଠି ସବୁ କହୁଥିଲେ ଭୀମ ସେଠି ଲୁଚିଥିଲେ ବୋଲି।
ହୁ ହୁଁ
ହୁଁ
ହଉ ଆଉ ହଉ ମୁଁ ତାହେଲେ ଏବେ ଟିକେ ରଖୁଛି ପରେ କେତେବେଳେ କଲ୍ କରିବି ଆଉ
ହଉ ହଉ